ହ୍ୟାଲୋ।
ଆଜ୍ଞା ଶୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା ଭାଇ ପ୍ରଣାମ। କେମିତି ଅଛନ୍ତି।
ହଁ ଭଲ ଅଛି ଆପଣ।
ଆଜ୍ଞା ମୁଁ ବି ଭଲ ଅଛି ଆଉ କଣ କରୁଛନ୍ତି।
ନାଇଁ ଏବେ ତ ରୁମ ରେ ଥିଲି ବର୍ତ୍ତମାନ ଗୋଟେ ଏ ଛୋଟ ରେଳ ଷ୍ଟେସନ ଅଛି ମୋ ଘର ପାଖରେ ସେଠି ଆସିକି ଟିକେ ବସି ଚି ଆଉ ଟିକେ ପ୍ର ପ୍ରାକୃତିକ ପରିବେଶ ଭିତରେ ଯାଇଛି ତ ଷ୍ଟେସନ ଟା ଆଗର ଗୋଟେ ଛୋଟିଆ ପାହାଡଟେ ଅଛି ଆ ଭଲ ଲାଗୁଛି ବସିବା ପାଇଁ ଆଉ ଶାନ୍ତ ଜାଗା ଟା ଆଉ।
ଓ ନିରବର ବସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି।
ହଁ ମଣିଷକୁ ତ କିଛି ସମୟ ପ୍ରକୃତି ସାଙ୍ଗରେ ବିତେଇବା ନିହାତି ଦରକାର ମୁଁ ଯଦି କହିବି। ମାନେ ମନକୁ ବି ଶାନ୍ତି ଲାଗିବ ଆଉ ସବୁ ଯେତେ କାମ ପ୍ରେସର ଥାଉ ଯଦି ଆପଣ ଟିକେ ଶାନ୍ତ ମନ ଏ ଶାନ୍ତ ଧିର ହେଇକି ବସିଯିବେ ଆଉ ସବୁ ଠିକ ଲାଗିବ ପୁରା।
ଆଜ୍ଞା।
ଆପଣ କଣ କରୁଛନ୍ତି।
ବର୍ତ୍ତମାନ ଏମିତି କିଛି ନାହିଁ ମୁଁ ବସି ହିଁ ଥିଲି।
ଆଛା ଆ ଖିଆପିଆ ସରିଲାଣି ଆପଣଙ୍କର?
ହଁ ନିହାତି ଭାବରେ ଆସି ସନ୍ଧ୍ୟା ହେଇଲାଣି ତ ଖାଇବା ପିଇବା ସରିଲାଣି।
ଆଚ୍ଛା ନାଇଁ ସନ୍ଧ୍ୟା ସନ୍ଧ୍ୟା ବେଳେ ଆକୁ କିଛି ଖାଉନାହାନ୍ତି?
ସମୟରେ ଖାଇବା ପାଇଁ ମାନେ ମନା କରନ୍ତି ଘରେ କେହି ସନ୍ଧ୍ୟା ସମୟଟା ଯୋଉ ସମୟରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ଖାଆନ୍ତିନି ଆ ପୁରା ରା ଯେତେବେଳେ ପୁରା ସନ୍ଧ୍ୟା କମ୍ପ୍ଲିଟ ହେଇଯିବ ତା ପରେ ଖାଆନ୍ତି।
ନାଇଁ ମୁଁ ତ ଶୁଣିଥିଲି ଯେ କେହି କେହି ମାନନ୍ତି ସୂର୍ଯ୍ୟ ମାନେ ସୂର୍ଯ୍ୟଙ୍କର ଅସ୍ତହବା ପୂର୍ବରୁ ଖାଇଦିଅନ୍ତି ଆଉ ତାଙ୍ ପରେ କେହି ଖାଆନ୍ତିନି।
ନୋ ନୋ ଏଇ ସମୟ ଟା ଯୋଉ ସମୟରେ ଯ ମାଆ କୋଳକୁ ଯାଉଥିବେ ଏଇ ସନ୍ଧି ମୁହୂର୍ତରେ ଏଇ ସମୟରେ ଖିଆଯାଏନି
ଆଚ୍ଛା ନାଇଁ ମୁଁ ମୋର ଏହା ଉପରେ ଧାରଣା ନାହିଁ।
ଆଚ୍ଛା ଆଚ୍ଛା କିଛି କଥା ନାହିଁ।
ବୌଦ୍ଧ ଧର୍ମ ଯୋଉମାନେ ମାନେ ଗ୍ରହଣ କରିଛନ୍ତି ବୌଦ୍ଧ ଧର୍ମ ହଉ କି ଜୈନ୍ୟ ଧର୍ମ ହଉ ସେମାନେ ବୋଧେ ମାନେ ସନ୍ଧ୍ୟା ପୂର୍ବରୁ ଆଉ ସନ୍ଧ୍ୟା ପରେ ଆଉ କିଛି ଖାଆନ୍ତିନି ସୂର୍ଯ୍ୟାସ୍ତ ପରେ।
ହଁ ସେମିତି କେବଳ ବୌଦ୍ଧ ଧର୍ମ କି ଜୈନ ଧର୍ମ ନୁହେଁ ସେଇଟା ହିନ୍ଦୁ ମାନେ ହିନ୍ଦୁ ଧର୍ମରେ ବି ଅଛି ଯୋଉମାନେ ବ୍ରହ୍ମଚାରୀ କି ସନ୍ନ୍ୟାସୀ ଯୋଉମାନେ ସାଧନା କରନ୍ତି ତ ସେମାନେ ବି ସୂର୍ଯ୍ୟାସ୍ତ ପରେ ଆଉ ଭୋଜନ ଗ୍ରହଣ କରନ୍ତିନି।
ନାଇଁ ଡାକ୍ତର ମାନ ବି କହୁଛନ୍ତି ଭଲ ସେମିତି କିନ୍ତୁ ଆମେ ତ ମାନେ ସନ୍ଧ୍ୟା ପୂର୍ବରୁ ଖାଇକି ଆଉ ରାତି ଯାକ ରହିହବନି ସେମିତି ଭୋକ ଲାଗିବ ପୁଣି ରାତିରେ ଉଠିକି ଖାଇବାକୁ ପଡିବ। ଅବଶ୍ୟ ଧୀରେ ଧୀରେ ଅଭ୍ୟାସ କଲେ ଅଭ୍ୟାସରେ ପରିଣତ ହେଇଯିବ।
ଆଜ୍ଞା ଆଜ୍ଞା।
ଆଚ୍ଛା ରାତ୍ରି ଭୋଜନ କେତେବେଳେ ଖାଆନ୍ତି?
ରାତ୍ରି ଭୋଜନ ଦଶଟା ପରେ ହିଁ ଖାଏ।
ଦଶଟା ପରେ ହେଇଯାଏ।
ହଁ ଦଶଟା କିମ୍ବା ସାଢ଼େ ଦଶଟା।
ଆରେ ଲେଟ୍ ହେଇଯାଉଛୁ ଆ
ଆଜ୍ଞା।
ହଁ ନାଇ ଆଉ ଟିକେ ଜଲଦି ଖାଇବା ପାଇଁ ମାନେ ଚେଷ୍ଟା କରନ୍ତୁ ଆଚ୍ଛା ଶୋଇବା ପାଇଁ କେତେବେଳେ ଯାଆନ୍ତି?
ଶୋଇବା ପାଇଁ ନିହାତି ଅତି କମ ରେ ବାରେଟା।
ନାଇଁ ଖାଦ୍ୟର ତିନି ଘଣ୍ଟା ପରେ ହିଁ ଆମକୁ ମାନେ ସେ ଯୋଗୁ ଯିବାକୁ ଡାକ୍ତର ମାନେ କୁହନ୍ତି ମାନେ ଯେହେତୁ ଖାଦ୍ୟ ଟା ହଜମ ହବା ପାଇଁ ମିନିମମ୍ ତିନି ଘଣ୍ଟା ସମୟ ଲାଗେ ତ ଆମେ ଯଦି ଶୋଇ ପଡୁଛେ ସେ ଖାଦ୍ୟ ଟା ଠିକ ସେ ହଜମ ହେଇପାରିବନି କିମ୍ବା ତାର ଯୋଉ ପୋଷକ ତତ୍ଵ ଗୁଡା ଆମ ଶରୀରରେ ଠିକ ସେ ମିଶି ପାରିବନି ତେଣୁ ଚେଷ୍ଟା କରନ୍ତୁ ଖାଦ୍ୟ ଖାଇବାର ତିନି ଘଣ୍ଟା ପରେ ହିଁ ଶେଯ କୁ ଯାଆନ୍ତୁ ମାନେ କିଛି ପୂର୍ବରୁ ଯୋଉ ଦଶଟାରେ ଖାଉଛନ୍ତି ତା ପୂର୍ବରୁ ଖାଇଦେବା ପାଇଁ ଚେଷ୍ଟା କରନ୍ତୁ ନଅଟାରେ ଖାଇଦିଅନ୍ତୁ ନଅଟାରେ ତାପରେ ବାରଟା ଶୋଇଲେ ଚଳିବ କିଛି ଅସୁବିଧା ନାହିଁ।
ଆଜ୍ଞା ବୁଝିପାରିଲି।
ହଁ ତ ମୋର ଏମିତି କିଛି ପଚାରିବାର ଥିଲା ଯେମିତି କିି ଅ ସବୁ ଗାଁ ଘର ଥାଏ ସହରରେ ତ ସେମିତି ପ୍ରାୟତଃ ସେଇ ଅସୁବିଧା ନଥାଏ ଯେମିତି ଗାଁ ଘର ତ ମୋ ସାଙ୍ଗ ଟା ଆଜି କହୁଥିଲା ତ ସେଥିରୁ ମନେ ପଡିଲା। ତ ଯୋଉ ହଁ ତ ମୁ ସେମାନଙ୍କର ଦୌରାତମା ସେମାନେ ସବୁ ମାନେ ବହୁତ ଯୋଉମାନଙ୍କର ଘରେ ମାନେ ପ୍ରବଳ ମୁ ଟ ଥାଆନ୍ତି ତ ସେମାନଙ୍କର ଯୋଉ ତ କାହାର ବହି ତାର ବୁକ୍ ସାରା କାଟି ଦେଇେଇଛନ୍ତି ତ ଆମେ ଏମିତି ଆଜି ଆଲୋଚନା କରୁଥିଲୁ ତ ସେଇଟାକୁ ନେଇକି ତ ଆପଣ ଏମିତି କିଛି ଜାଣିଛନ୍ତି କି ଏହାର ସମାଧାନର ଉପାୟ ଘରୁ ମୁଷମାନଙ୍କୁ ଭଗେଇବାର।
ନାଇଁ ନାଇଁ ଘରୁ ମୂଷା ମାନଙ୍କର ଦୌରାତ୍ମ୍ୟ ହଁ ଅବ
ତହାର କୌଣସି ଘରୋଇ ଉପଚାର
ହଁ ନାଇଁ ଦେ ଦେଖନ୍ତୁ ବହିପତ୍ର କାଟିବା କଥା ଯୋଉ କହିଲେ ବହିପତ୍ର କାଟିବା ତ କୌଣସି ତାଙ୍କର ଆବଶ୍ୟକ ନାହିଁ ସେମାନଙ୍କୁ ଖାଦ୍ୟ ଦରକାର ଆଜ୍ଞା, ସେମାନେ ବି ଯିବ। ତାଙ୍କର ବି ପେଟ ଅଛି ତାଙ୍କ କୁଇ ଭୋକ ଅଛି। ଅବଶ୍ୟ ସେମାନେ କହିପାରୁନାହାନ୍ତି । କିନ୍ତୁ ଯେତେବେଳେ ଭୋକ ମାନେ ବହି କେତେବେଳେ ସେ ଖାଉଛି ଯେତେବେଳେ ଭୋକ ସମ୍ଭାଳି ନ ପାରିକି ମାନେ କଣ ବୋଲି ସେ ଯେହେତୁ ମଣିଷ ତ ନୁହେଁ ନା ମଣିଷ ବି ବେଳେ ବେଳେ ଭୋକରେ ପାଗଳ ହେଇଯାଉଛି। ସେ କଣ ମାଟି ବାଲି ବି ଖାଇ ଦଉଛି ମଣିଷ । ଆଉ ସେ ତାହା ଆଗରେ ମାନେ ସେଇ ଭୋକ ସମୟରେ ସେ ମୂଷା ଆଗରେ ଯାହା ପଡିଲା ସେ ବହି ହଉ କାଠ ହଉ ସେ ଯାହା ବି ହଉ ସେ ସବୁ ମାନେ କାମୁଡି ପକେଇବ ଖାଇବାକୁ ଚେଷ୍ଟା କରିବ ଆଉ ଏବେ ଦେଖନ୍ତୁ ଆଗରୁ କଣ ଥିଲା ମାନେ ଯୋଉ ଲୋକମାନେ ସବୁ ଆ ଡୋଲି ବୋଲି ଶୁଣିଥିବେ ଆପଣ ଡୋଲି ଯୋଉ ଶସ୍ୟ ସଂଗ୍ରହ କରିକି ରଖି ରଖାଯାଏ, ତାପରେ ହଁ ଯୋଉ ଆଗ ଆଗରୁ ସେ ରଖନ୍ତି ସେଥିରେ ତେଣୁ ତାଙ୍କୁ କଣ ଖାଇବା ମିଳିଯାଏ କିନ୍ତୁ ବର୍ତ୍ତମାନ ଏବେ କଣ କରୁଛନ୍ତି ଯୋଉ ଟିଣ ଚଦରରେ ତିଆରି କରିକି ଦସ୍ତାରେ ସେଥିରେ ଆ ଶସ୍ୟ ଗୁଡା ଥୋଇ ଦଉଛନ୍ତି ତାପରେ ଆଗରୁ ଯେମିତି ଧାନ ସବୁ ଷ୍ଟୋର କରିକି ରଖା ହଉଥିଲା ଘର ଗୁଡିକରେ ଏବେ ଆଉ କଣ ରଖା ହଉଛି କି ସେମିତି । ଏବେ ଯେତିକି ମାନେ ଉ ଏମିତି ବି ବିକି ଦଉଛନ୍ତି ସବୁ ଧାନ ତାପରେ ଚାଉଳ କିଣି ଆସିକି ମାସକୁ ମାନେ ବହୁତ କମ ପରିମାଣର ଯେତିକି ପରିବାରକୁ ଦରକାର ସେତିକି ଆଣିକି ହିଁ ଖାଉଛନ୍ତି । ତେଣୁ ସେମାନଙ୍କୁ ଆଉ ସେ ଖାଦ୍ୟଟା ମିଳିପାରୁନି ନା । ତେଣୁ ସେମାନେ ବାଧ୍ୟ ହୋଇ ଆ ମାନେ ଘରେ ତ ସେମାନେ ରହିବେ ବିଲରେ ବି ରହୁଛନ୍ତି ଘରେ ବି ରହିବେ ବିଲରେ ଯେ ଆଗରୁ କଣ ହଉ ଥିଲା ନା ବିଲ ରହିଯାଉଥିଲେ, କିନ୍ତୁ ଏବେ ଯୋଉ କୀଟନାଶକ ପଡୁଛି ଆଉ ତାରି ବି ପ୍ରକୋପ ପରେ ବି ସେମାନେ ଘର ମୁହାଁ ହେଲେଣି ତେଣୁଉ ସେମାନଙ୍କୁ ଖାଲି ଦୋଷ ଦେଇ କିଛି ଲାଭ ହବନି ।
ଆପଣ ଯୋଉ କହିଲେ ବହୁତ ଭଲ ଲାଗିଲେ କି ମୋ ମୋର ଏମିତି ଥିଲା ମାନସିକତା କି ହଁ ମୁଁ ସେମାନେ ଆସୁଛନ୍ତି ଘରର ଆସବା ପତ୍ର ବହି ପତ୍ର ନଷ୍ଟ କରି ଦଉଛନ୍ତି କିନ୍ତୁ ଆପଣ ତା ପଛରେ ଗୋଟେ ଭଲ କାରଣଟେ କହିଲେ । କି ଯୋଉଟା ମତେ ବହୁତ ଭଲ ଲାଗିଲା କି ହଁ ଭୋକରେ ଥାଇ ପାରନ୍ତି ତ ସେମାନେ ସେଇଥି ପାଇଁ ଏମିତି ତ ସେମାନଙ୍କର ନଷ୍ଟ କରିବାର ମତେ ଲାଗିକି ମତେ ଆଜି ପର୍ଯ୍ୟନ୍ତ ଲାଗୁଥିଲା ହଁ ସେମାନେ ନଷ୍ଟ ହିଁ କରିବ ସେମାନଙ୍କର ପ୍ରବୃତି କିନ୍ତୁ ନା ତା ଭିତରେ ଲାଗିଲା କି ନା ସେମାନେ ନଷ୍ଟ କାହିଁ କରିବେ ସେ ସେମାନଙ୍କ ଖାଦ୍ୟ ସନ୍ଧାନରେ ଅଛ ନ୍ତୀ, ଯାହା ଫଳରେ ତାଙ୍କୁ ଯାହା ମିଳୁଛି ସେଇ ସମୟରେ ସେମାନେ ମୂଷା ମାନ କାଟି ଦିଅନ୍ତି ବା ନଷ୍ଟ କରିଦିଅନ୍ତି।
ନାଇ ମୋ ଜାଣିବାରେ ମାନେ ଆଜକୁ ମତେ ସତେଇଶ ବର୍ଷ ହେଇଗଲା ମୋ ଜାଣିବାରେ ଯଦି ପ୍ରକୃତିକୁ ହଉ କିମ୍ବା ଅନ୍ୟ କ କୌଣସି ଜୀବକୁ କ୍ଷତି ପହଞ୍ଚେଇବା ହଉ କିମ୍ବା ନଷ୍ଟ କରିବା ହଉ ଯଦି କାହାର ପ୍ରଭୃତିରେ ସେଇ ସିଏ ହଉଛି ଗୋଟା କେବଳ ମଣିଷ । ଆଉ କୌଣସି ଜୀବଜନ୍ତୁ କାହାର କ୍ଷତି କରିବେନି କିମ୍ବା ତାଙ୍କ ଉପରେ ଯଦି ବିପଦ ମାନେ ସେମାନେ ଉ ଅନୁଭବ ନ କଲେ ସେ ପର୍ଯ୍ୟନ୍ତ ସେମାନେ କୌଣସି ପ୍ରତିକ୍ରିୟା କରିବେନି ମୁଁ ଯେତିକି ଜାଣିଛି। ଆ ମଣିଷ କିନ୍ତୁ ତା ଉପରେ ବି କିଛି ପଢୁ ନ ପଢୁ ତା ସ୍ଵାର୍ଥ ପାଇଁ ସେ କିଛି ବି କରିଦେଇପାରେ। ଆପଣ ଯଦି ତାର ଭଲ ବି କରୁଥିବେ ତା ଭଲ ପାଇଁ ବି କହୁଥିବେ, ସେ କିନ୍ତୁ ଆପଣଙ୍କ ପଛରେ ଛୁରୀ ମାରି ଦେଇ ଥିବ ଏଇଟା ନିହାତି ସତ କଥା ଆପଣଙ୍କ ଏବେ ଅନୁଭବ କରିଥିବି କି ନହିଁ ମୁଁ କହିପାରୁନି କିନ୍ତୁ ମୋ ଅନୁଭବରେ ଏଇଟା ଅଛି।
ଆଜ୍ଞା ହଁ ମୁଁ ବୁଝିପାରିଲି ଆପଣଙ୍କ କହିବାର ଅର୍ଥ। ଆପଣ କହିବାକୁ ଚାହୁଁଛନ୍ତି କି ସ ସେ ନିରୀହ ପଶୁପକ୍ଷୀଙ୍କ ଅପେକ୍ଷା ମନୁଷ୍ୟ ହିଁ ହଉଛି କୃତଘ୍ନ। ସିଏ ହିଁ କାହାକୁ। ହଁ ସହାୟତା କରିଥିଲେ ମଧ୍ୟ କ୍ଷତି ପହଞ୍ଚି। ସେ ନ କରିଥିଲେ ବି କାହାର କ୍ଷତି ପାଇଁ ଭାବିପାରେ କିନ୍ତୁ ମାନେ ଜୀବଜନ୍ତୁ ଏମାନେ ସେମିତି କେବେ ଭାବନ୍ତିନି କି କରନ୍ତିନି।
ଆଜ୍ଞା।
ବହୁତ ବଢିଆ ଲାଗିଲା ଆପଣ ମାନେ ଯୋଉ ବୁଝେଇଲେ ସେଇ ମୁଁ ସେମାନଙ୍କର କଥା ବହୁତ ମାନେ ମତେ କିଛି ଗୋଟେ ଜାଣିବାକୁ ମିଳିଲା।
ହଁ ନିହାତି ସବୁ ମାନେ ଜାଣିବେ ମୁଁ ତ ମାନେ ଏତେ ବି ବିଜ୍ଞ ଲୋକ ନୁହଁ ଯେ ମୋଠୁ କିଛି ଜାଣିବେ ମୋର ଅନୁଭବରେ ଅନୁଭୂତିରେ ଯାହା ଅଛି ମୁଁ ସେଇ କଥାଟି କହିଲି। ଏମିତି ନୁହେଁ ଯେ ମୁଁ ଆପଣଙ୍କଠୁ ବହୁତ କିଛି ଜାଣିଛି। ଆପଣ ବି ବହୁତ କିଛି ଜାଣିଥିବେ ଆପଣଙ୍କ ଠାରୁ ବି ବହୁତ। କିଛି ଶିଖିବାକୁ ମିଳିବ ମୋତେ।
ନା ସେମିତି ନୁହେଁ କି କେବଳ ଜଣେ ବିଜ୍ଞ ହିଁ ହେଇଥିଲେ ଆମେ ତାଠୁ କିଛି ଶିଖି ପାରିବା ତ ଆମକୁ ଜୀବନ ଦେଇ ଗୋଟେ ବିଜ୍ଞ ବ୍ୟକ୍ତି ବି ତାଠୁ ଜଣେ କ୍ଷୁଦ୍ର ବ୍ୟକ୍ତି ଠାରୁ ବି ଶିଖିବାର ଅଛି। ତାଠୁ ଜଣେ ଛୋଟ ବ । ସେଠୁ ବି ଶିଖିବାର ଅଛି ମୋ ଠୁ ଗୁରୁ ଗୁରୁଜନ ମାନଙ୍କଠୁ ଶିଖିବାର ଅଛି। ତ ତେଣୁ ଆମକୁ ଜୀବନରେ ସମସ୍ତଙ୍କଠୁ କିଛି ନା କିଛି ଶିଖିବାର ହିଁ ଅଛି ତ ତେଣୁ ଜ୍ଞାନ ଆରଣ କରିବାରେ ଏମତି ସ୍ତରର କୌଣସି ଆବଶ୍ୟକ ନଥାଏ ବୟସ ର କୌଣସି ଆବଶ୍ୟକ ନଥାଏ।
ଆଜ୍ଞା ଆଜ୍ଞା। ତ ଏଇ ମୂଷା କଥା ଟି କେମିତି ହଠାତ ଆପଣଙ୍କ ମନକୁ ଆସିଲା ।
ହଁ ଏମିତି ଯେମିତି କି କହୁଥିଲି କଥା ହଉଥିଲି ଆଜି ମୁଁ।
ଓ ଆପ ଆପଣଙ୍କ ସାଙ୍ଗ ଯିଏ ସିଏ ବି ମୋ। ସଙ୍ଗ ବୋଧେ।
ନା ମୋ ସାଙ୍ଗ କହୁଥିଲା କି ତାର ବହିପତ୍ର ଏମିତି କାଟି ଦେଇେଇଛନ୍ତି ତ ଘରେ ଏମିତି।
ନାଇଁ ମୁଁ ଜାଣିପାରୁଛି ସେ ସିଏ ବି ମୋ ସାଙ୍ଗରେ ଅଛି ବୋଧେ ମାନେ ଉଭୟ। ଆମ ଉଭୟଙ୍କ ସଂସ୍ପର୍ଶରେ ଅଛି ସେ ବ୍ୟକ୍ତି ଜଣକ ମୁଁ ଜାଣିପାରୁଛି ବି ଆପଣଙ୍କୁ କିଏ କହିଥିବ।
ଆପଣ କେମିତି ଭାବୁଛନ୍ତି ଆପଣ କେମିତି ଭାବୁଛନ୍ତି ମୋ ବନ୍ଧୁ ଯିଏ। ଆପଣଙ୍କ ବନ୍ଧୁ ସେ ହେଇଥିବେ।
ନାଇଁ ଦେଖନ୍ତୁ ଦୁନିଆ ଆଜ୍ଞା ବହୁତ ଛୋଟ। ଏମିତି ନୁହ। ଯେ ମାନେ ଆପଣ ହୁଏତ କୌଣସି ଜାଗାରେ ଥାନ୍ତି ମୁଁ କିନ୍ତୁ ଗୋଟେ ଜାଗାରେ ଅଛି କିନ୍ତୁ ଆମେ ବି ପରସ୍ପର ସହ ଏବେ ଜଡିତ ହେଇପାରିଲେ ନା ନାଇଁ। ସେମିତି କେହି କାହାର। ବନ୍ଧୁ ହୋଇ। ବି ମାନେ ହୋଇଯାଇ ପାରନ୍ତି ଦୁନିଆ ବହୁତ ଛୋଟ ମୁଁ ଜାଣିବାରେ।
ଆଜ୍ଞା। ନା ସେମିତି କିଛି ବି ନୁହେଁ ବାସ୍ ମୁଁ ସେଥିପାଇଁ ପଚାରିଦେଲି।
ଠିକ ଅଛି।
ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆପଣ ସେଇ। ଛୋଟ କଥାରୁ ବି ବହୁତ ଗୋଟେ। ଏ ମା ଶିକ୍ଷଣୀୟ ଜିନିଷ ମିଳିଲା ତ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ନିହାତି ନିହାତି ମତେ ବି ବହୁତ ଖୁସି ଲାଗିଲା ଯାହା ହଉ ଆପ । ଆପଣଙ୍କ ସାଙ୍ଗରେ କଥା ହେଲି ଧନ୍ୟବାଦ ଆଜ୍ଞା।
ଧନ୍ୟବାଦ।